ହ୍ୟାଲୋ
ଭଏସ ଟା ବା
ହ୍ୟାଲୋ
ହ୍ୟାଲୋ
ହଁ ମ୍ୟାଡ଼ାମ କୁହନ୍ତୁ
କଣ କରୁଛୁ
ଏଇ ଶୋଇଥିଲି ଆପଣ
ବସିଛି
ଓହୋ
ଆଉ ଖାଇବା ପିଇବା ସାରିଲାଣି
ନାଇଁ ଦେଖ ଦେହ ତଉ ଭଲ ହଉନି ତ ଖାଇନି ଆଉ
ଦେହ ଗଇ ଯିବା
ଜରା ହେେ ମୁ ଟଷ ଫେ
ହଁ ହ ନାନେ
ମ କ ଏ ମେଡିସିନ୍
ବସନ ଖାଇଛି
ହସ୍ପିଟାଲ ନେଇଥିଲୁ
ହୁଁ ଗାଲି ରା
ଇଞଜେକ୍ସନ ଗୋଟେ ନେଇଗଲଣି
ହେ ନା ନା ନା ନା
ହଁ ତ ତ ବହୁତ ଇଞ୍ଜେକ୍ସନ ପସନ୍ଦ ନା
ହଁ େନ୍ ବସନ୍ଦୁ ବସ ଆକ ଅୁ
ତ ଞଜେକ୍ସନ ହଇ ଦବା ଦରକାରାକ
ନା ନା ମୁ ଦେେବେିଲ
ହଁ ହଁ ହ ତ ଲବୁ
ମତେ ଞଜେସନ୍ ତାାର ଲାଗ
ନାଇଁ ଯୋତେ ଇଞ୍ଜେକ୍ସନ ବହୁତ ଭଲ ଲାଗେ
ସେଥି ପାଇଁାଇ ତା ଟ୍ୟାବଲେଟ ସ ବଛି
ହଁ କଶୁ ଟ୍ୟାବଲେଟ ହେଉ ପାଣି ପିଉଛ ଟବଲେଟ ଖାଉଛ
ହଁ ହଁ
ଆଉ ରଜରେ କଡ ବୁଲାବୁଲି କଲୁ
ଏ ରଜରେ ଯାଇଥିଲି ମ ଜ ନିଆଲେ ହନ ନାକ ଦଞ୍ଚ ମଷ୍ଟ
ହୁଁ
ହଁ ସେତିକି ଆଉ ଶା
ଆଚ୍ଛା ଆଉ କୁଆଡେ।
ଆଉ ଏତେ କୁଆଡେ ଯାଇନି ଯେ। ଲୋ।
ଆଛି ମୁଁ ଫାଷ୍ଟ ଦିନ ଯାଇଥିଲି ମାଉସୀ ଘରକୁ।
ହଁ।
ତାଙ୍କ ଘଟି ବୁଲାବୁଲି କଲୁ ଖାଇଲୁ ପିଇଲୁ। ଆସିଲୁ ତାପରେ ଗଲୁ ଲବଣଗିରି ଜଗନ୍ନାଥ ମନ୍ଦିର ସେଠି ଗଲୁ ଫଟ ଟିକେ ଉଠେଇଲୁ ଦର୍ଶନ କରିକି ଆସିଲୁ।
ହଉ ଯେ ମୁଁ ମାନେ କଣ କହିଲୁ ମୁଁ ଅ ରଜରେ ମନ୍ଦିର ଯାଆନ୍ତିନି ତୁ କେମିତି ଯାଇଚୁ।
ରଜରେ ମନ୍ଦିର ଯାଆନ୍ତିନି ବଟ ଜଗନ୍ନାଥ ମନ୍ଦିର ଯାଇପାରିବ। ମାଙ୍କ ମନ୍ଦିର ବି ଯାଇପାରିବ। ଗୋଟେ ଗୋଟେ ସ୍ପେଶିଫିକ ମନ୍ଦିର ଅଛି ସେଠି ରଜ ପର୍ବ ବି ପାଳନ ହୁଏ। ଉଗ୍ରତାରା ମନ୍ଦିର ବି ଆମେ ଯାଇଥାନ୍ତୁ ରଜରେ ଯେ ଯାଇପାଇଲୁନି। ଡୋରି ଲାଗିଲାନି।
ଆଚ୍ଛା ମୁଁ ଏଇଟା ଜାଣି ନଥିଲି।
ହଁ ମନ୍ଦିରରେ ଯିବନି ମନ୍ଦିରରେ ଯିବ।
ନାଇଁ ସେଇ ଟାଇମ୍ ରେ ସେଇ ଟାଇମ ରେ ମା ବିଶ୍ରାମ ନିଅନ୍ତି ନା ତାଙ୍କର ଥାଏ ଅ
ନାଇଁ ନାଇଁ ସେଇଟା ତମେ ଘରେ ତମେ ପୂଜା କରିବନି ନା ହଁ। ଘରେ କରିବନି କିନ୍ତୁ ମନ୍ଦିରରେ ତ ନୀତି ନୀତି ଯାହା ଥିବ ସେଇୟା ହବ ନା। ଆଉ ଗୋଟେ ଗୋଟେ ମାନେ ମନ୍ଦିରରେ ବି ମାନେ ତାଙ୍କର ଅଛି ଏଇ ପର୍ବ ଟା ମାନେ ବହୁତ ଭଲସେ ପାଳନ କରାଯାଏ।
ଆଚ୍ଛା ହେଇଥିବ ମୁଁ ଜାଣିନି।
ଉଗ୍ରତାରା ମନ୍ଦିର ସେ ଖୋର୍ଦ୍ଧାଡେ ଅଛି ସେଠି ତାଙ୍କର ଏଇଟା ହଉଛି ବଡ ପର୍ବ ତାଙ୍କର ମାନେ ଭଲ ସେ ମାନେ ପୁରା ସବୁ ହବ ପୂଜା ପର୍ବ ସବୁ ମାନେ ଭଲସେ। ଆମେ ସେଠିକି ଯାଇଥାନ୍ତୁ କିନ୍ତୁ ଯାଇପାଇଲୁନି ମାଆଙ୍କ ଡୋରି ଲାଗିଲାନି ଆଉ ମାଆଙ୍କ ଡୋରି ନ ଲାଗିଲେ କେମିତି ଯିବୁ। ଯିବୁ ଗୋଟେ କେବେ ଆଉ ତୁ ଯିବୁ ଆସୁନୁ।
କା ସହିତ।
ମୋ ସହିତ।
ତୋ ସହିତ ହଉ ଦେଖିଆ କେବେ
ଗଲେ କହିବି।
ଆ ତାହେଲେ ଅଛି ତ ଟାଇମ୍ ଅଛି ମତେ ଆଗୁଆ ଜ ଣେଇବୁ ଦେଖିଆ ଯଦି ହବ ଯିବି ନହେଲେ
ହଁ ଶୁଣୁ ସେ ଦିନ ସଣ୍ଡେ ଦିନ ଗଲି ଉ ମାଉସୀ ଘରକୁ ସେଠି ରହିଲୁ ଖାଇଲୁ ପିଇଲୁ ଆଇଲୁ ତାପରେ ଲବଣଗିରିଗଲୁ।
ହଁ।
ଆ ଆସିଲୁ ତାପରେ ତା ପରଦିନ ଯାଇଥିଲି ଦିଦି ଘରକୁ।
ହୁଁ।
ଦିଦିଅରେ ଗଲୁ ଏଠି ବୁଲିଲୁ ଖାଇଲୁ ପିଇଲୁ ତାଙ୍କ ବିଲ ଆଡେ ଗଲୁ ଦେଖିକି ଆସିଲୁ। ତାଙ୍କ ଘର ଉପରୁକୁ ଗଲୁ ଘର ଟିକେ ଦେଖିଲୁ ତା ପର ଦିନ ହଁ ଯାଇଥିଲୁ ଆମେ କୁଆଡେ ଥାର୍ଡ ଦିନ କୁଆଡେ ଗୋଟେ ଯାଇଥିଲୁ ମନେ ପଡ଼ୁନି ମୋର। ଯାଇଥିଲି ତ କୁଆଡ଼େ ଗୋଟେ କୁଆଡ଼େ ଯାଇଥିଲୁ ମନେ ପଡ଼ୁନି। କେୟଣୀ କୁଆଡେ଼ ଯାଇଥିଲି ମନେ ପଡ଼ୁନି। ଏଇ ହଉଚି କଥା ଆଉ। ତାହେଲେ ତୁ ଆଉ କୁଆଡ଼େ ଯାଇନୁ ଖାଲି ଗ୍ୟାଲେରୀଆ ଯାଇଥିଲୁ। ହ୍ୟାଲୋ ମୁଁ କହିଲି ତୁ ଆଉ ତାହେଲେ କୁଆଡ଼େ ଯାଇନୁ ଖାଲି ଗ୍ୟାଲେରିଆ ଯାଇଥିଲୁ।
ତୋ ଭୟସ ଟା କଟିଲା କଣ ମଝିରେ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହଁ କହ ସୁଭସ ରହୁଛି କହ
ଗଲିରେ ଯାଇଥିବ ଆଉ କଆଡେ ଯାଇନବ
ନା ନା ନା ନା
ଆଚ୍ଛା ଆଉ ସେକଣ୍ଡ ରଜ ଦୁୁ କରି ଯାଇନୁ
ଉଁ
ମୁଁ କହିଲି ସେ କୁ ଯାଇନୁ
କହିଲି ହ ଯାଇଥିଲି ଯ ସାମାନ କିବା ପଟେ ରଜମଷ୍ଟ କରଥିଲ ଆଉ ଘରେ କେଟ ଗେଷ୍ଟ ଏଦ ଆସଛି ମାଉସ ା ସବୁ ଆସିଥିଲେ ନା ଆଉ ଯାଇନି ବାହାର ଉପଠୁ ଯାଇନି
ଆଛା
ହୁଁ
ଆଉ ଘରେ ସମସ୍ତେ କେମିତି ଅଛନ୍ତି
ହୁଁ ଭଲ ଆସ ମତେ ଶାର
ଆଉ ଆଜି ଆଇଟମ୍ କଣ ସଣ୍ଡେ
ଅଣ୍ଡ ତରକାରରି ହାତ ତାଲି
ଆଚ୍ଛା ଆଚ୍ଛା ଆମର ଏ ବି ଅଣ୍ଡା ଉପରେ କଣ କ ହବ ଆଉ
ଏଇ ବେଶ
ନା ଓଉ ରରେ ର
ଆଚ୍ଛା ଆଚ୍ଛା
ହଁ ଆଉ ଆଉ ମାଉସୀ ମଧ୍ୟ ଭଲ ଅଛି
ହୁଁ ହୁଁ ଭଲ ଅଛି
ଆଉ ତ ମାମା ପଳେଇଲେଣି
ହୁଁ ହୁଁ କ ନା
ହଁ ତମ ଶୁନିଯିଅ
ହୁଁ ସେଇ ସେଥିା ଅଛି ନା
ଆଚ୍ଛା ଆଚ୍ଛା ଆଉ ଖାଇଦାଇନୁଣି ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ତେ ବ ସାଙ୍ଗଲ